ହ୍ୟାଲୋ
ହଁ
କଣ କରୁଚ?
ଏଇ ବସିଛୁ ସମସ୍ତେ ଆଉ ପବନ ଦଉଛି ଯେ
ଓ ହୋ
ହ ତମେ କଣ କରୁଛ?
ମୁଁ ବା ଏ ଇ ତରକାରୀ ଟିଏ ବସେଇଛି।
ଆଚ୍ଛା ରୋଷେଇ ତାଲେ କଲଣି।
ହଁ ଏଇ ଛଚିନ୍ଦ୍ରା ତମ ନନା ଛଚିନ୍ଦ୍ରା ଆଣିଥିଲେ ତ।
ଆଚ୍ଛା ଛଚ଼ିନ୍ଦ୍ରା ସେଗୁଡା କେମିତିଆ ଦେଖିଥିତେ।
ସିଏ ଜହ୍ନି ଟାଇପର,, ଜହ୍ନି ଟିକେ ଛୋଟ ସିଏ ତାଠୁ ଟିକେ ବଡ଼।
ଆଚ୍ଛା।
ଏଟା ଶୀତ ଦିନରେ ଟିକେ ହଁ ଲମ୍ ବାଳିଆ ଓଉଜନ।
ହୁଁ ହୁ
ଭାରି ଭଲ ଲାଗେ ନା ଛଚିନ୍ଦ୍ରା। ଜହ୍ନିଠୁ ବି ଛଚିନ୍ଦ୍ରା ଭାରି ଭଲ ଲାଗେ।
ଆଚ୍ଛା କାଆଇ ଆମ ଘଳେ କାଇଁ ହେରା କରନ୍ତିନି ମୁଁ କାଇଁ ଦେ
ହୁ ନା ଆମ ବାଡ଼ିରେ ଛଚିନ୍ଦ୍ରା ଗଛ ଲଗାହେଇଛି ଶି ଶୀତ ଦିନରେ ଟିକେ ପ୍ରବଳ ଫଅଳେ ଏଇଁନା ଖରାଦିନ ବାହାରୁ ଟିକେ ଆଣିଚୁ। ଉ - ଛଚିନ୍ଦ୍ରା ଭଜା କରିବ।
ଏତେ କୌଣସି ଚୋପା ଛଡାନ୍ତି ଜହ୍ନିପରିକା ନା ଖାଲି ସେମିତି।
ହଁ ଟିକ। କିଏ ଚୋପା ଛଡ଼ା ହେବେ ନାହିଁ ତ ଚୋପା ଏତେ ବାହାରେନି ଜହ୍ନିର ଶିରା ଅଛି। ଏଟାରେ ଶିରା ନାହିଁ।
ତାଲେ ଏଇ ଲାଉ କି ବୋଇତାଳୁ ପରିକା ପ୍ରାୟ।
ହୁ ଲାଉଁ ବୋଇତାଳୁ ଟିକେ ମୋଟା ଇଏ ଟିକେ ସରୁ ଆଉ।
ଓ ହୋ ନା ଟା ଚୋପାଟା
ହଁ।
ଆଛା, ଚୋପା ଛଡେଇକି ତାକୁ କାଟିଦିଅ ହୁଁ ହୁଁ।
ଲମ୍ବା ଲମ୍ବା ଟିକେ କାଟିଦେବ। ତାବରେ ଲମ୍ ଭଜା ଯଦି କରିବ, ଲମ୍ବା, ଲମ୍ବା କାଟିଦେବ ତା ସାଙ୍ଗରେ ଗୋଟେ ଆଳୁ ପକେଇଦେବ। ପକେଇ ଦେଇକି ସୋରିଷ ବାଟଣଅ।
ସେରା ଖାଲି ଧୋଇବ ନା ହଳଦୀ ପାଣିରେ ଧୋଇବ।
ହଁ ହଳଦୀ ପାଣିରେ ଧୋଇଲେ ଚଳିବ ଖାଲି ଧୋଇଲେ ବି ଚଳିବ। କିଛି ନାହିଁ, ଯେମିତି କରିପାରିବ।
ଉ ହୁଁ।
ତାକୁ ଜଦି ଭଜା କରିବ ସୋରିଷ ଜିରା ରସୁଣ ଦେଇକି ବାଟଣ ଦେଇକି ଭାଜିବ।
ସେଇ ଯୋଉ ଶୁଖିଲା ଖାଲି ଏମିତି ପଖାଳ ଖାଇବା ପାଇଁ।
ହଁ ଆଉ ଯଦି ସିଝା କରିବ ତା ହେଲେ ତାକୁ ଛୋଟ ଛୋଟ। ଖଣ୍ଡ କରିକି କାଟିବ ତା ସାଙ୍ଗରେ ଆଳୁ ପକେଇ ତାକୁ ରସୁଣ ଛୁଙ୍କ ଦବ।
ଓ
ଛୁଙ୍କ ଦେଇକି ଜିରା ଗୁଣ୍ଡ ଦେବ ତା ମା ତା ସାଙ୍ଗରେ ଟିକେ କ୍ଷୀର ପକେଇଦବ।
ସେଟା ତରକାରୀ ପାଇଁ।
ହୁଁ ସେଟା ରୁଟିରେ ଖାଇପାରିବ ଭାତରେ ବି ଖାଇପାରିବ।
ଆଛା, ଆଉ ଯୋଉ ଶୁଖାନ୍ତି ଖ ଯେମିତି। ଏ ଗୋଟା ପୋଟଳ, ଗୋଟା କଲରା ସେମିତି ବି ଗୋଟେ ଛଚିନ୍ଦ୍ରା, କୁ ଭଜା ଯାଏନା କଣ ନା। ସେଟା ଜହ୍ନି ଗୁଡା।
ହଁ, ହଁ ଭଜା ଯାଏ ନା।
ଆଚ୍ଛା ସେଟା କେମିତି ଭାଜନ୍ତି?
ସେଇଟା ଲମ୍ବା ଲମ୍ବା କାଟିଦବ।
ହୁଁ।
କାଟି ଦେମ୍ ଦେଇକି ତୁମେ ସୋରିଷ ବାଟଣା ଦିଅ ମସଲା ଦିଅ ଟିକେ ଉଁ କଡ଼େଇରେ ପାଗ କରିଦେଇକି କାଟିକି ମଝିରେ ଚିରିକିନା ତା ଭିତରେ ମସଲା ପୂରେଇକି ତାୱ। ରେ ଚାପ ଦବ।
ଆଚ୍ଛା। ନାଇଁ ମୁଁ କହିଲି ସେ ମସଲା ଟା ଏମତି ଖାଲି ଆମେ ଗ୍ରାଇଡିଙ୍ଗ କରି କଞ୍ଚା ପୁରେଇଦେବା ନା କଷିକି ଆଣିକି ତା ଭିତରେ ପୂରେଇବା।
କଷିକି ପୂରେଇଲେ ଯଦି ଭଲ ଲାଗିବ ଏମିତି ଏମୀତିି ଯଦି କରିବ ସାଧା ବି ଦେଇପାରିବ ନ କଷିକି।
ଆଚ୍ଛା, ସେ ଯୋଉ କେମିତି ଗୋଟେ ଝୁରା ଝୁରା ଟାଇପ୍ ର କଲରା ଭିତରେ ଯେମିତି ମସଲା ଦିଆଯାଏ ଏଥିରେ ବି ସେମିତି। ଝୁରାଝୁରା ନା ସେମିତି ମସ୍‌ଲାଟା ଖାଲି।
ନା ନା ସେମିତି ମସଲା ଦେଇକି ପୁରଇବ ଭିତରେ ପା କାଟିକି।
ଆଛା। ସେ ଯଦି ସେଇ ମସଲାରେ ଆମେ ଟିକେ ହାଲ୍‌କା ବେସନ କି କର୍ଣ୍ଣଫ୍ଲୋର୍ ମିଶେଇଦବା ତାହେଲେ ହବ ନା।
ହଁ, ହବ। ଏମିତି କଲେ ହବ ବୁଢ଼ୀ ତମେ ଯେଉ ମସଲା ଦେଇଦବ। ଯଉ କର୍ଣ୍ଣ ଫ୍ଲୋର୍, ବେସନ ଗୋଳେଇଦବ। ଯେମିତି ଆମେ କଲରା ଚିପ୍ସ୍ ଫିସ୍‌ କରୁଚନ୍ତି। ସେଇଟାଇ ଟାଇପର ଆ ଗୋଳେଇଦବ ଗୋଳେଇ ଦେଇକି ତା ଦେହରେ ଉଁ କର୍ଣ୍ନଫ୍ଲୋର୍ ଆଉ ବେସନ ଗୋଳେଇ ଦେଇକି ଛାଣିଦବ ବି।
ନାଇ ନାଇ ସେଇଟା କୁହ ଟିକେ ଅଧିକ କଣ କହିଲ ତେଲିଆ ହେଇଯିବ ଟିକେ ଅଧିକ ହଁ ମାନେ ତେଲ ଟା ଆଣିବ ବି ଆଉ ପାଟିକି ବି ତେଲି ଲାଗିବ କିନ୍ତୁ ଏଇ ଯୋଉ ମୁଁ କହୁଛି ମସଲା ଟା ଯେମିତି ଭିତରେ ପୁରଇକି ଭାଜୁନାହାନ୍ତି। ସେଇ ମସଲାରେ ଯଦି ଆମେ ହାଲ୍‌କା ସେ ଡାକ ଶୁଖ ଶୁଖିଲା ମାନେ ପୁରା କଷିଲା ଲାଯେମିତି ପୁରା ଶୁଖା ଶୁଖା ଅଳ୍ପ ତେଲ ଦେଇ ଯେମିତି ନଷ୍ଟିକ୍‌ ବାସନରେ ସେମତି କରିଦେବା ଦେନ୍ ଅଳ୍ପ ବେସନ ଟିକେ ମିଶେଇ ଦେଇକି ତାକୁ ଝୁରା ଝୁରା କରିଦବ ଯେମତି ହାତକୁ ଏମିତି ସୁଜି ଟାଇପ୍ ର ଲାଗୁଥିବ।
ହଁ, ହଁ
ଆଛା ସେମ୍‌ତି କଲେ ବି ଭଲ ଲାଗିବ ନା ପିତା ଲାଗିବ। ଆଚ୍ଛା ହଁ
ତାୱ ରେ ଦେଇଦେବ ତେଲ ପକାଇଦବ ତେଲ ପକେଇ ଦେଇକି ସେ ଗୋଟା ଗୋଟା କରିକି ଥୋଇଦବ। ଥୋଇ ଦେଇକି କଣ କରିବ ମା ତା ଉପରେ ଗୋଟେ ଥାଳି ଦେଇଦେବ। ଥାଳି ଉପରେ ତାର ଗୋଟେ ଶିଳପୁଆ ନଦୀ ଦବ। ମାନେ ଓଜନଆ ଜିନିଷଟେ ନଦିବ ହଁ। ସେ ନଦିବା ଦ୍ୱାରା ସେ କଣ କରିବ ତା ପାଣି ଅଂଶଟା ଟାଣି ନେଇଯିବ।
ଆଚ୍ଛା ହଁ।
ତାପରେ କ ଅଳ୍ପ ସମୟ ପରେ କଣ କରିବ ତାକୁ ଟିକେ ସେ ଶିଳ ହଉ ଯୋଉ ଓଜନିଆ ଜିନିଷ ଦେଇଥିବ ତାକୁ ବାହାର କରିଦବ ବାହାର କରିଦେଇକି ତା ଏପଟଟା ଟିକେ ନଉଟେଇଦବ
ଆଛା ହଁ।
ନଉଟେଇକି ତାପରେ ସେଇ ଥାଳି ବଡ ଥାଳି ଦେଇଦବ ସେ ଓଜନିଆ ଜିନିଷ ଯଉ ଶିଳ ହଉ ଶିଳ ହଉ ଯାହା ବି ହଉ ଦେଇଥିବ ଦେଇଦବ କିଛି ସମୟ ପଡ଼ିଲା ପରେ ସେ ପୁରା ଲାଲ୍‌ଲାଲ୍ ପଡିଯିବ
ଆଚ୍ଛା।
ତା ପାଣି ଅଂଶ ଟା ଟାଣି ନେଇଯାଇଥିବ ସେଇଟା ତମେ ଖାଇବ ମାଛ ମାଛ ଭାଜି ତ କଣ ମାଛକୁ କାନ କାଟିି ଦେବେ ସେ ଏହି ଭଜାଛ ଚିନ୍ଦ୍ରା ଭଜା
ହଁ ଭଲ ଲାଗେ ମୁଁ ଶୁଣିଥିଲି ନାଇଁ କରିନି ଦଆ କେବେ ଚେଷ୍ଟା କରିବା ଆଉ ଆଉ ସେପରିକା ସେମିତି କଦଳୀ ବି ଭାଜନ୍ତି ପ୍ରାୟ
ହଁ କଦଳୀ ଭାଜନ୍ତି କଦଳୀ ତମେ କଣ କରିବ ଏତିି ଭଜା କରିବ ବି ଗୋଲ ଗୋଲ କରି କାଟିଦେବ।
ହଁ
ଏମିତି ତମେ ସିଝେଇକି ଭାଜି ପାରିବ ତାୱା ଘରେ ନହେଲେ
ସେଟା କେମିତି ସିଝେଇକି ତାକୁ ତା ପୁଣି ହାତରେ ଦଳିକି ତାକୁ ଆକାର ଦେଇକି ଭାଜିବା ନା
ହଁ ହଁ ଏମିତି କଣ କରିବ ତମେ ସୋରିଷ ଧର ବାଟନ ଟିକେ ଦେଇଦେଇକି କଡ଼େଇରେ ହଉ ତାୱା ରେ ହଉ ଗୋଲ ଗୋଲ କରିବ ଆଉ ଯଦି ସେମିତି ନ ଭଲ ଲାଗିଲା ତାପରେ ଆଉ ଗୋଟେ ଅ ତମେ ସିଝେଇ ଦେବ ସିଝେଇ ଦେଇକି ବାଟ ଯେଉ ଟିକେ ବେସନ ଦେଇଦେବ ଆଉ ବାଟଣ ଟିକେ ଦେଇଦବ ଦେଇ ଦେଇେଇ ତାକୁ ଚ
ହୁଁ ମାନେ ବାଟଣ ସହିତ ସେ ସିଝା ଟାକୁ ଚକୁଟି ଦେବା
ଚ ଚଟି ଦେବ ଚକଟି ଦେଇକି ବାର ଯେମିତି କରନ୍ତି
ହୁଁ।
ବରା ବରା ଭଳିଆ ତାୱରେ ତମେ ଦେଇପାରିବ ନହେଲେ ବି ତମେ ଛାଣିପାରିବ। ଛାଣିିଲେ ବେଶୀ ତେଲ ଟା ହୁଁ। ତା କଡ଼େଇରେ ଏ ଛାଣିଲେ ବେଶୀ ତେଲଟା ତୁମେ ଏମିତି କଣ କରିବ ତାୱାରେ ଭାଜିଦବ।
ଆଚଛା ହଉ। ନାଇଁ ସେଇ କଦଳୀ ଟା ଭଲ ଲାଗେ ତାପରେ ଏବେ କଣ କହିଲ? ସବୁ କଦଳୀ ଚୋପା କୁ ବି ଡାଇବେଟିସ ଲୋକ ଖାଉଚନ୍ତି। ମୁଁ ଶୁଣିଥିଲି ମୋର ଜଣେ ପିସା ଖାଆନ୍ତି ସେ ଚୋପାକୁ ପୁରା ଟିକ ଟିକ କରିକି ଫାଷ୍ଟ ପରିଷ୍କାର ଭାବରେ ଧୋଇଦେବେ। ଆ ଆଗ ମୁଣ୍ଡି ପଛ ମୁଣ୍ଡି କାଟିଦବେ।
ହୁଁ।
ତାକୁ ପୁରା ଟିକ ଟିକ ଯେତେ ଛୋଟ କରିକି କାଟି ପାରିବ ତାକୁ କାଟିକି ତା ସହିତ ପିଆଜ ଆଉ ଯଦି ଡାଇବେଟିସ୍ ପେସେଣ୍ଟ ତ ଆଳୁ ଖାଇବେନି ନା।
ନା।
ଏ ତା ସହିତ ଗାଜର। ରୁମ୍ କୁ ଅ ଛୋଟ କଷି ଗାଜର ବାଡିରେ ହେଇଥାଏ ତାକୁ ଟିକଟିକ କରି କାଟିକି ବେଶୀ କିଛି ପକାନ୍ତିନି ଖାଲି ପିଆଜ ଚୁନ ଚୁନ କରିକି କାଟିଥାନ୍ତି। ଆଉ ଗୋଟା ରସୁଣ ପାଖୁଡା ଚାରି ପାଞ୍ଚ ପାଖୁଡା ପକେଇ ଦିଅନ୍ତି। ଆଉ କଞ୍ଚା ଲଙ୍କା ବି ସେମତିି ଚି ଟିକ ଟିକ କରିକି କାଟିକି ଖାଲି ଜଷ୍ଟ ଏମତି ଛୁଖିଲା ପାଉଡର ଯେତିକି ଅଛି ମସଲା ପାଉଡ ଗୁଣ୍ଡ ତାକୁ ପକେଇକି ସଟେ କରିକି ଏ କଡ଼େଇରେ ଟିକେ ଜଷ୍ଟ ହଲକା ଫ୍ରାଏ କରି ହାପ୍ ବଏଲ କରି ଖାଆନ୍ତି। ଭଲ ଲାଗେ କୁହନ୍ତି ମାନେ ହାଲକା ଟିକେ କଷାଳିଆ ଲାଗିବ।
ହୁଁ।
କିନ୍ତୁ କାଟିବା ପୂର୍ବରୁ ତାକୁ ଆମେ ହଳଦୀ ପାଣିରେ ଟିକେ ବୁଡେଇ ଦେଇଥିବା ନା ତା କଷା ଅଂଶଟା ଅଳ୍ ପଳେଇଥାଏ। ତ ଭଲ ଲାଗେ କୁହନ୍ତି। ସେ ଡାଇବେଟିସ ଲୋକ ଖାଆନ୍ତି ଆଉ।
ତାପରେ କଦଳୀ ଚୋପା ବି ଚଟଣି କଲେ ବଢିଆ ଲାଗିବ।
ଆଚ୍ଛା କେମିତି କରନ୍ତି?
କଦଳୀ କିି କଣ କ ଚୋପାକୁ ତୁମେ ଟିକେ ସିଝେଇଦବ।
ଆଚ୍ଛା ହଁ।
ସିଝେଇ ଦେଇକି ତା ଆବାହାର କରିଦବ। ବାହାର କରିଦେଇକି ରସୁଣ କଞ୍ଚା ଲଙ୍କା
ଅଁ ହା।
ଦେଇକି ଛେଚି ଦବ।
ହୁଁ।
ସେ ଖାଇଲେ ଆହୁରି ଟେଷ୍ଟ ଲାଗିବ।
ଆଚ୍ଛା ହଉ ମାନେ ସେ ଚୋପାରେ ପିଆଜ ରସୁଣ ବି ପକ କେଇବ ନା
ହଁ ହଁ ପିଆଜ ରସୁଣ ପକେଇବେ।
ଆଛା ହଁ ଦେଖିବା କରିବ ଆଉ ବଡି ସେଥିରେ ପକେଇଲେ ଭଲ ଲାଗିବ ନା ଖାଲି ପିଆଜ ରସୁଣ?
ବଢ଼ି ପକେଇଲେ ଆହୁରି ଟେଷ୍ଟ ଲାଗିବ
ଆଚ୍ଛା ମାନେ ଖାଲି କଦଳୀ ଚୋପା ବଡ଼ି ପିଆଜ ରସୁଣ କଞ୍ଚାଲଙ୍କା। ଜିରା ଆଛା ଭଜା ଜିରା ନା କଞ୍ଚା ଜିରା?
କଞ୍ଚା ଜିରା।
ଆଛା ହଉ। ଓ ନାଇଁ ଏଇ ଆଇଟମ ରା ଦିନେ ଚେଷ୍ଟା କରିବା।
ହଁ।
ଭଲ ମାନେ କମ ସମୟରେ ବି ହେଇଯିବ। ଆଉ ଟେ-ଷ-ସ୍ଵାଦ ବି ଲାଗିବ ଆଉ। ଏବେ ତ ପଖାଳ ସବୁ ଖାଉଚନ୍ତି ପଖାଳ କୁ ଖାଲି ଏମତି ଛେଚା ଛୁଚି ହଁ। ପଖାଳ ତ ସବୁ ପ୍ରକାର ଚଟଣୀ ଆଇଟମ ଟା ବଢିଆ। ଆମ ଘରେ ପ୍ର ପ୍ରାୟତଃ ଏଇ ଯୋଉ ବାଦାମ ଚଟଣୀ ନହେଲେ ବଡି ଚୁରା ପଖାଳ ଭାତକୁ ଆଉ ହଁ।
ପଣସ ଚଟଣି।
ପଣସ ଚଟଣୀ ପଣସ ଏବେ ପାଚି ନି ନା ଏଇ ରଜ ସମୟରେ ଟିକେ ପାଚି ଗଲେ ପଣସ ଆସିବ। ଏବେ ହାଲକା କଞ୍ଚଳିଆ ଖଜା ପଣସ ଗୁଡା ଖାଇଦେବି ବଢିଆ ଲାଗେନି ନା? ତ ତା ମଞ୍ଜି ଗୁଡାକି ବହୁତ ବଡ ବଡ ଥାଏ। ସେଗୁଡା ଏଇ ରଜ ପରେ ପରେ ଆସିବ ଆଉ।
ଆଉ ଖାଇଲଣି ନା?
ନାଇଁ ଏଇ ଖାଇବୁ ଆଉ ଏଇ ପଢୁଥୁଲୁ ଟିକେ।
ଆଜି ଘରେ କଣ ଆଇଟମ ହେଇଚି?
ଆଜି ତ ସୋମବାର। ରୁଟି ଡାଲମା ସବୁ ସବୁ ପ୍ରକାର ପରିବା ପକେଇକି ଡାଲମା। ଆଉ କଣ ଭଜା କରିଥିବେ ଆଉ।
ଆହଁ। ନା ଆମର ଆଜି ମୁଁ ରୁଟି କରିଚି ଛଚିନ୍ଦ୍ରା ସିଝା କରିଚି।
ଆଚ୍ଛା ହଉ। ହଉ ତାହେଲେ ଯଅ ଖାଇ ଖୁଆ ଦବ ଆଉ ମୁଁ ଯାଏ ଖାଇବା ଖାଇବି ଆଉ।
ହଉ ବୁଢୀ।
ହଉ ରଖୁଚି?
ହଁ।
ଆଜ୍ଞା।